ହାଲୋ।
ହାଲୋ।
ହୁଁ ଆବେ ତ ନେଟୱାର୍କ ଆସୁନି କି?
ହଁ ସୁୁଭା ହଉଛି ତ।
ଉୁଁ ହୁଁ କଣ କରୁଛୁ?
କିଛି ନାହିଁ ଘରେ ଅଛି ବୋର ହଉଛି।
ଘରକୁ ପଳେଇ ଆଇଲୁ?
ହଁ ତୋ ଭଏସ୍
ତୁ ପା କଟକରେ ଥିଲୁ? ଆବେ ଥଣ୍ଡା ହେଇଯାଇଛି।
ଓହୋ। ମୋ କଥା ସୁଭା ହୋଉଛି ତ? ଏଇଠି ବର୍ଷା ଯୋଗୁ ନେଟୱାର୍କ ଆସୁନି ଆକ୍ଚୁଆଲି।
ହୁଁ ହୁଁ। ହଁ ସେଇଆା ଆଉ। ହଁ କଥା ଠିକ୍ ଆସଛି। ମୁଁ ବାକି ବେଳେବେଳେ ରପ୍ ରହୁଛି ଆଉ।
ଓ ଆଉ କଣ ବର୍ଷା ରେ ପଳେଇବି
ବର୍ଷାରେ?
କଣ କହୁଛୁ ବିଲକୁ ପଳେଇବି ବର୍ଷାରେ?
ନା ଏବେ ଛାତ ଉପରେ ଯାଇ ଠିଆ ହେଇଯା ହେଲା।
ଛାତ ଉପରେ ହିଁ ଛିଡା ହେଇଛି। ତଳେ ତ ଟୋଟାଲ ପାଉନି।
ଆବେ ତୁ ପା କଟକରେ ରହୁଥିଲୁ?
ହୁଁ ସବୁ ସରିଗଲାଣି ଝାଡି ଛୁଡିକି ପଳେଇ ଆଇଲିଣି।
ଏବେ ତାହେଲେ କଣ କରୁଛୁ?
କିଛି ନାଇଁ ବେକାର।
ହାୟାର କୋର୍ସ କୋଉଠି କରିବୁ?
ସେଇୟା କରିଥାନ୍ତି। ଆରେ ଏମ ବି ଏ କରିଥାନ୍ତି। ମୁଁ ଆକ୍ଚୁଆଲି ଯୋଉ ପକେଇଥିଲି କୋଉଠି କହିଲୁ, ଏନ୍ ଆଇ ଟି ରେ ପକେଇଥିଲି। ହେଇ ଯାଇଥିଲା। ମୁଁ କାଷ୍ଟ ଇସୁ ହେଲା, ମାନେ କଣ କହିଲୁ ମୁଁ ଭୁଲରେ କାଷ୍ଟ ଅଲଗା ପକେଇ ଦେଇଥିଲି। ଆପ୍ଲିକେସନ ଫର୍ମ ରେ ତ ମୁଁ ଯେତେବେଳେ ଜିଡି ପିଆଇ ପାଇଁ ଯାଇଥିଲି ସେତେବେଳେ ମୁଁ ତାଙ୍କୁ କହିଥିଲି କି ଟିକେ ଏମତି ଇସୁ ହେଇଯାଇଛି। ଭୁଲରେ ରଂଗଲି ମେନସନ୍ ହେଇଯାଇଛି ତ ସିଏ ସେଉଠୁ କହିଲେ କି ହଁ, କିଛି ପ୍ରୋବ୍ଲେମ ନାହିଁ ଆମେ କରିଦବୁ। ମାନେ ମୁଁ ଅ ଏଇ ମେନସନ କରିଦଉଛୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ଟାଇମ୍ ରେ, ତମର ଯଦି ହେଲା ତ ଆଡମିସନ ଟାଇମ୍ ରେ ତମେ କହିଦବ।
ଆଛା।
କିନ୍ତୁ ସେତେବେଳେ ଆ ମାନେ ଫାର୍ଷ୍ଟ ସିଲେକସନ୍ ତ ଆସିଲାନି ୱେଟିଙ୍ଗ ଲିଷ୍ଟ ରେ ଆସିଲା ସେକଣ୍ଡ ସିଲେକ୍ସନ ଆସିଲା ମାନେ ହେଇଗଲା ଆମର ପେମେଣ୍ଟ ଫେମେଣ୍ଟ କରିଦେଇଛି ତାପରେ ସେଠୁ ର ଡକ୍ୟୁମେଣ୍ଟ ଭେରିଫିକେସନ୍ ଟାଇମ୍ ରେ ଖାଲି- ଖାଲି ଯାଇଥିଲି ସେ କହିବାକୁ ଗଲେ ଆଡମିସନ ପାଇଁ ଗଲା ବେଳକୁ ସେମାନେ ମାନେ ଡାକିଲେନି ମନା କଲେ।
ଓହୋ। କେତେ ରିଆଙ୍ଗ ଆସିଥିଲା?
ର୍ୟାଙ୍କ ଆସିଥିଲା କେତେ ଶିକ୍ଷ୍ଟି ନା ଫିଫଟି ଟୁ ନା କେତେ ଆସିଥିଲା।
ଓହୋ। ତାମାନେ କୋଉଠି ରାଉରକେଲା ରେ ହେଇଥାନ୍ତା ନା କୋଉଠି?
ହଁ ରାଉରକେଲାରେ ହିଁ ପକେଇଥିଲି ମାନେ କଣ କହିଲୁ ପର୍ଟିକୁଲାର ଏନ୍ ଆଇ ଟି ରାଉରକେଲାରେ ହିଁ ପକେଇଥିଲି ମାନେ ଆଉ କଉଠି ପକେଇ ନଥିଲି। ହେଲା ହଁ ରାଉରକେଲାରେ ହିଁ ହେ ହେଇଥାନ୍ତା ମାନେ ହେଇଯାଇଥିଲା ମାନେ ଆଡମି ସନ ପାଇଁ ମତେ ଆଶିଥିଲା ମୁଁ ପେମେଣ୍ଟ ବି କରିଦେଇଥିଲି।
ପଝିଲିବା ହୁଁ,।
ହୁଁ, ସେମିତି ଇଏକଲା ତ ମୁଁ ଏବେ ଆଉ ଡିସାଇଡ କରିପାରୁନି କଣ କରିବି ବୋଲି।
ଇଏ କୋଉ ଏଇ ବର୍ଷର କଥା ନା ଆର ବର୍ଷର କଥା?
ଏଇ ବର୍ଷ ହିଁ ମୁଁ ସା ଛାଡିକି ଆସିଲି ସେଇଥିଲାଗି ନା, ମତେ ଯୋଉ ଜି ଡି ପେ ଆଉ ଆଡମିସନ ପାଇଁ ଯିବାର ଅଛି କହିକି।
ଓହୋ! ଆଚ୍ଛା କ୍ୟାଡେ ଦେଇଥିଲୁ ନା କଣ?
ସି ମ୍ୟାଟ।
ସି ମ୍ୟାଟ ଆଚ୍ଛା ସି ମ୍ୟାଟ ଟା କଣ ଗମେଣ୍ଟ ର?
ହଁ, ସେ ସବୁ ନଉଛି କଣ କହିଲୁ କ୍ୟାଟ, ଜ୍ୟାଟ, ମ୍ୟାଟ୍ ସି ମେଟ୍ ଚାରିଟା ନଉଛି।
ଓହୋ! ଆଚ୍ଛା
ଓଜେଇ ନଉନି ଖାଲି ସେତିକି ନଉଛି। କଣ କହିଲୁ?
କୋଶଚିନ୍ ଲେବୁଲ କେମିତି?
ସି ମ୍ୟାଟ ର ଭଲ ଥିଲା ମୁ ମୁଁ ପଢ଼ି ନଥିଲି ଏକ୍ସାମ୍ ଦେଇଥିଲି। ସିକିସିଟି ପରସେଣ୍ଟ ଆଇଲା ଆସିଥିଲା।
ସିକ୍ସଟି ପରସେଣ୍ଟ ତାହଲେ ହେଇଯାଉଛି ଏମ୍ବ ଇ ଏ ଏନ୍ଆଇଟରେ ହଉନି?
ଇ ହେଇଯାଉଛି ଭାଇ ସିକ୍ସିଟୀ ପରସେଣ୍ଟ। ଆରେ ସିଏ ମେନସନ କରୁଛି କି ହଉନି କହିକି ହେଲା କିନ୍ତୁ ମାନେ ଛୋଟ ଛୋଟ ଏନ୍ ଆଇ ଟିରେ ହେଇଯିବ ବଡ ଏନ୍ ଆଇ ଟି ରେ ତୋତେ ଟିକେ ଇଏ ଲାଗିବ। ହଲା ଆ କିନ୍ତୁ ଆମର ରାଉଲକେଲା ରେ ତ ମୋର ସିକସିଟି ପରସେଣ୍ଟ ହେଲେ ଆସିଥିଲା ମାନେ ସିଲେକସନ୍ ହେଲା ମୁଁ ତ ଭାବିିନଥିଲି କି ହବ ମାନେ ହବ ମୁଁ ଏମିତିରେ ବି ପଢିକି ଯାଇନଥିଲି ନା, ସି ମାଟ ନାଇଁ ମୁଁ ସେତେବେଳେ ଜବ ରେ ହିଁ ଥିଲି ହେଲା ଯେତେବେଳେ ସି ମାଟ୍ ଦେଇଥିଲି। ତ ମୁଁ ଖାଲି ଗୋଟେ ନର୍ମାଲ ପଳେଇଥିଲ ଗୋଟେ ଏକ୍ଜାମ ନାଇଁ ମୁଁ ବି ଏକ୍ସପେକ୍ଟ କରିନଥିଲି କି ଆସିବ କି କଣ କରିବ? ତ ସେଇଠୁ ଦେଖିଲା ବେଳକୁ ଆସିଗଲା ସିକ୍ଟି ପରସେଣ୍ଟ। ତାପରେ ଦେଖିଲୁ ଆପ୍ଲାଇ କରିଦେଲି ତ ହେଇଗଲା।
ଡିପ୍ଲୋଏଡ। ଭାଇ ମୁଁ ତ ଯେତିକି ନ୍ୟୁଜ୍ ଶୁଣିଛି ନାଇଣ୍ଟି ପରସେଣ୍ଟରେ ରଖିଲେ ଯାଇ ଗୋଟେ ଭଲ କଲେଜ ହବ ବୋଲି।
ନା, ନା ଏନ୍ ଆଇ ଟି ରେ ହେଇଯିବ ଏନ୍ ଆଇ ଟି ରେ ତୁ ନେକ୍ସଟ୍ ନେକ୍ସଟ୍ ଇୟର ବି ଯଦି ଟ୍ରାଏ ବି କରିବୁ ତୁ ସେଇ ତୁ ମାନେ ସି ମ୍ୟାଟ ଦବୁନି କ୍ୟାଟ ଦେଇଦବୁ ଯେ ତାପରେ କଣ ମୋର ୱେଟିଙ୍ଗ ଲିଷ୍ଟରେ ଆସିଲା ଏଥିଲା କି ସି ମାଟ ପାଇଁ କାହିଁକିନା ସି ମାଟ ଏଟା ହଉଚି ସବୁଠୁ ଲୋ ଲେବୁଲ ହେଲା।
ଓହୋ।
ତ କିନ୍ତୁ କ୍ୟାଟ ଟା କ୍ୟାଟ ରେ ତାଙ୍କ ୱେଟେଜ ଅଧିକ ନିଅନ୍ତି।
ଓହୋ ଆଚ୍ଛା କେତେ ଯୋଉ ସି ମ୍ୟାଟ ର ଇଏ କେତେ ରହୁଚି ରେଜିଷ୍ଟ୍ରେସନ ଫିସ୍ କେତେ ରହୁଚିକି।
ସି ମାଟ ର ବାରଶ ପଚାଶ।
ହଁ ସେଇଆ ଆଉ ଏଥରେ ଅଢେଇ ହଜାର ଟଙ୍କା ମୁଁ ଅଢେଇ ହଜାର ଟଙ୍କା ଦେଖି ମୁଁ କହିଲି ଭାଇ ଅଢେଇ ହଜାର ଟଙ୍କା ଦେବି। ହବ କି ନହବ? ହଁ, ବା।
ହଁ, ସିଏତ ମୁଁ ତ ସେଇଥିଲାଗି ହିଁ ଦେଲିନି ମୁଁ କହିଲି ମାନେ ଏମିତିରେ ତ ମୁଁ ସେ ସେତେବେଳେ କ୍ୟାଟ ଏକ୍ଜାମ ସରିଯାଇଥିଲା। କିନ୍ତୁ ଯୋଉ ମ୍ୟାଟ ଆଉ ଜାଟ ର ଯୋଉ ହୁ, ହୁ ସେଇଟା ବି ଇଏ ଦେଖିଲି। ହେଲା ତ ସେଇଟାର ବି ପଇସା ଅଧିକ ସି ମେଟର କମ୍ ଥିଲା ବୋଲି ମୁଁ କହିଲି ଦେଇଦେବି।
ତାକୁ ବି ସେଇ ଜ୍ୟାଟ ର ମ୍ୟାଟ ର ବି ଅଢେଇ ହଜାର ଟଙ୍କା।
ହଁ ସେ ସେପା ସେଥିଲାଗି ମୁଁ ସି ମ୍ୟାଟରେ ହିଁ ଦେଇଥିଲି ମୁଁ ବି ଭାବିଥିଲି ଆ ଆସିବ ବୋଲି ମୁଁ ଭାବିନଥିଲି ସିକ୍ଟି ପରସେଣ୍ଟ ହବ ବୋଲି ମୁଁ ତ ଭାବିଥିଲି ମୋର ମାଇନସ ରେ ଆସିବ।
ହେଁ, ହେଁ।
ଭାଇ କେମିତି ଆସିଗଲା ତ କଣ ନା, ମୁଁ ଦେଖି ଟିକେ ଖୁସି ହେଇଗଲିି କୋଉଠି ନା କୋଉଠି ତ ଖୁସି ହେଇଗଲି।
ମାଇନସ୍ ମାର୍କିଂ ଥିବ ବୋଧେ?
ହଁ ମାଇନାସ ମାର୍କିଂ ଅଛି, ମୁଁ ପଢିକି ଯାଇନଥିଲି ଏ ଭାବେ ସେତିକି ମାର୍କ ରଖିଚି।
ଓହୋ ଆଉ ତାହେଲେ କଣ ଗୋଟେ ମାର୍କକୁ ଗୋଟେ କୋଶ୍ଚିନ୍ କୁ ଚାରି ମାର୍କ ନା କ
ହଁ ସେଇଭଳିଆ ବୋଧେ ସେଇ ମାନେ ମାନେ ଇଏ ସେମ ମାନେ ମାର୍କ ବିଣ୍ଡିଟା ସେଇଟା ବି ସେମ।
ଓ ଆଚ୍ଛା ସି ବିିଟ ମୋଡ଼
ହଁ ହଁ ସେମିତି।
ଓହୋ ଆଚ୍ଛା, କେମିତି କୋଶ୍ଚିନ୍ ଲେବୁଲ କେଏତି ଥିଲା
ବେଶୀ ଭଲ ଥିଲା ତୁ କରିପାରିବୁ ତୁ ତ କରିଦବୁ।
ନା ଭାଇ ଦେଖୁଚୁ ଦେ ଏଇ ସିପି ଏଇଟିରେ ଏମ୍ ବି ଏ ଦେଇଥିଲେି ଏକ୍ଜାମ ବୟାଳିଶ ଅଛି।
ଆ ସି ପି ଇ ଟି ରେ କଣ ଥାଏ?
ହ ସିପି ଇ ଟି ରେ ଏଇ ନର୍ମଲ ଯୋଉ ପଡେ ଆନାଲିଟିିକସ କଣ ରିଜନିଂ। ରିଯୋନିଙ୍ଗି ମ୍ୟାଥ ଜି କେ ଇଙ୍ଗିଲିସ୍।
ନା ନା ମାନେ ମୁଁ କଣ କହିଲୁ କୋଉ କଲେଜ ମାନେ ସେଠି ନହବ ମାନେ ଯେମିତି
ଓୋ। ଓଡ଼ିଶାରେ ତ ଏଇଟା ହିଁ ହବ ଯୋଉ ଉତ୍କଳ ୟୁନିଭର୍ସିଟି ରେବେନ୍ସା। ଭଲ।
ହୁଁ
କ୍ୟାମ୍ପସ ହରିକା ଆସେ ବାକି ଆଉ ସବୁ ଦଦ୍ରା କଲେଜ।
ହଁ ଆଉ ତ ସବୁ ଇଏ ମୁଁ ତାପରେ ଭାବିନି କି ପ୍ରାଇଭେଟ ରେ କରିବି ହେଲା। ତାପରେ ଏମିତିରେ ତ ପଇସା ଅଲରେଡି ଦେଇ ଦେଇେଇଚି ସେଠି ତ ଫେରଇନାହାନ୍ତି ଏଯାଏ।
ଆଉ କେତେ ପଇସା ନେଇଚନ୍ତି ଜାଣୁଚୁ ତ? ଦେଢ
ଦିଇ ଲକ୍ଷ।
ହଁ ଲକ୍ଷେ ଷାଠେଏ ପରେ।
ପୁଣି ଏତେ
ହଁ ଫା ଫାଷ୍ଟ ଇୟର ଟୋଟଲ ଛଅ ଲକ୍ଷ।
ମା କୁ ତାହେଲେ ତା ଭଲ ଭାଇ ତୁ ଯଦି ଏଥିରେ କରିଦବୁ ପ୍ରାଇଭେଟ ରେ ହିଁ କରିଦବୁ।
ସେଇ ପା ଟୋଟାଲ ଛଅ ମୁ ଷ୍ଟଡି ଲୋନ କରିଥାନ୍ତି କଣ କରିଥାନ୍ତି ଆଉ ମାନେ କିନ୍ତୁ ଫାଷ୍ଟ ଦବାକୁ ପଡିବ ନା ତ ସେଇଟା ସେ ରିଫଣ୍ଡ କରିନାହାନ୍ତି ତ ମୁଁ ଆଉ ପ୍ରାଇଭେଟ ରେ କଣ କରିବି, ଚୋପା।
ନ ଭାଇ ଏତେ ଟଙ୍କା ଏ ଏ ଗମେଣ୍ଟ୍ ୟୁନଭର୍ସିଟି।
ହୁଁ କିନ୍ତୁ କଣ କହିଲୁ ତାର ଇଏ କଣ ନଉଛନ୍ତି ସେତିକି କିନ୍ତୁ ତୋର ଇନକମ୍ ସାର୍ଟିଫିକେଟ ହିସାବ ରେ ଆହୁରି ବୋହୁତ ସାରା ତାଙ୍କର ସ୍କିମ ଅଛି। ଯୋଉଥିରେ କି ତାଙ୍କର ତ ଆମାଣ୍ଟ ରିଫଣ୍ଡ ଆସିଯିବ, ମାନେ ସପୋଜ ମୁଁ ବୋଧେ ଛ ଲକ୍ଷ। ଦେଇଥାନ୍ତି କିନ୍ତୁ ମୋର ପାଖାପାଖି ଚାରି ଲକ୍ଷ ଭଳିଆ ରିଫଣ୍ଡ ଆସି ଦେଇଥାନ୍ତା, ଆମ ଇନକ ସାର୍ଟିଫିକେଟ ଦେଖେଇଥିଲେ ଆଉ ଲେବର କଢ଼ିକି କି ଯାହା ବି ସବୁ ଏକ୍ସ୍ରା ଯଦି ଅଛି କିଛି
ଆଚ୍ଛା ଏଇଟି ଲାଖ ତଳକୁ ବୋଧେଇକମ୍ ସାର୍ଟିଫିକେଟ୍ ଦରକାର ନା କଣ?
ହଁ ହଁ। ନା ମାନେ କଣ କହିଲୁ ଏଇଟ୍ ଲାଖ ତଳକୁ ନୁହେଁ ହଁ ଏଇଟ ଲାଖ ରୁ କେତେ କଣ ଫାଇଭ ରୁ ଏଇଟି ଲାଖ୍ ନା କଣ ମାନେ ଫି ସେଭେଣ୍ଟି ଫାଇଭ ପରସେଣ୍ଟ ଡିସକାଉଣ୍ଟ ମାନେ ସବୁ ଏମିତି ଡିସକାଉଣ୍ଟ ନଥାଏ ହେଲା ୱାନ ଲାଖ ରୁ ତଳକୁ ହେଲେ ହୋଟେଲ୍ ଯୋଉ କୋର୍ସ ଫି ଟା ପୁରା ଫ୍ରି କୋର୍ସ ଫି ଟା ଖାଲି ହଷ୍ଟେଲ ଫି ନୁହେଁ।
ବଢିଆ।
ହଁ ତାପରେ ମୁଁ ଯେତିକି ଶୁଣିଥିଲି କିଏ କହିଲୁ ଏଇ ଯୋଉ ଜୀବନ ପଡୁଥିଲା ନା।
ଜୀବନ କୋଉଠି ପଢୁଥିଲା କି?
ଜୀବନ ଜ-ଜ ଜ-ଜତି ପଡୁନି କି ସେଇଠି ଯୋଉ ଏନ‌ଇଟି ରେ
କଣ ବିଟେକ୍ କରଚି ନା କଣ?
ହଁ ବିଟେକ୍ କରୁଚି। ସ ସିଏ ଏମିତି କଣ ଆମେ କେମିତି ଗୋଟେ କଥା ହେଇଗଲୁ କୋଉଥିରେ ଗୋଟେ ତ ସିଏ ସେଇଠୁ ମୁଁ ତାକୁ ସେଟୁ କହିଲି ମୁଁ ଏଠି ଆପ୍ଲା କରିଚି ବୋଲି ହେଲା ତ ସେ ସେଠୁ ସେ ତିକି ବେଳୁ ସେବେଠାରୁ ଟିକେ କଣ୍ଟାକ୍ଟ ଥିଲା ତ ସିଏ ଟିକେ ବୁଝାବୁଝି କରିକି ମତେ କୋହୁଥିଲା। ହଁ ଯାଇଥିଲି ବି ଯେତେବେଳେ ବି ଦେଖା ହେଇଥିଲା।।
ଓହୋ।
ତ ଏମିତି ସବୁବେଳେ ଚାଲିଥିଲା ଆଉ କିନ୍ତୁ ଛାଡ ଆଉ ଲାଷ୍ଟ କୁ ସେଇ ଖୁସି ଯାଇଥିଲା କି ହଁ ହେଇଗଲା ଆଡମିସନ ହବ।
ହଁ ସେଇପା ବେକାର।
ଲାଷ୍ଟ ଇଅର ଏଇଟା ହେଲା ତ ସିଏ ଏପଟେ ଖୁସି ହେଇଯାଇଥିଲା। ହଁ ସିଏ ବି ଟିକେ ଖୁସି ହେଇଗଲା କି ହଁ କିଏ ତୋ ଗୋଟେ ସାଙ୍ଗ ଆସିଲା।
ହଁ।
ଦେଖିଲା ବେଳକୁ ମୋର ତ ବେଳା ଖରାପ ହୋଉ।
ଭାଇ ତୁ ଦେଖିକି ସିନା ପକେଇବା କଥା ଚେଞ୍ଜ ଚାଞ୍ଜ କାଇଁ କରୁଥିଲୁ।
ଭାଇ ମୁଁ ଜାଣିନଥିଲି ସେତେବେଳେ ପକେଇଦେଲି। ଓ ବି ସି ଦେଇଥିଲି ବା ଦେଖିଲା ବେଳକୁ ଆମର ଜେନେରାଲ।
ଜେନେରାଲ ତୋର ତୋର ଓ ବି ସି ବୋଧେ ମୁଁ ତ ଛୁଆବେଳୁ ଶୁଣି ଶୁଣି ଆସୁଚି ତୋର ଓ ବି ସି ବୋଲିକା।
ଭାଇ ସେ ସେଇ ସେଇ ଜିନିଷରେ ମୁଁ ବି ଥିଲି ଗତଲଫ୍ୟାମି
ଓହୋ ଆଚ୍ଛା।
ସେଇଟା ହିଁ ପ୍ରୋବ୍ଲେମ ହେଲା ମାନେ କଣ କହିଲୁ ମୁଁ ବି ଜାଣିନଥିଲି। ଦେଖିଲା ବେଳକୁ ଏଇଆ ସବୁ ମାନେ ହେଇଗଲା ଦେ ମୁଁ ତାପରେ
ଆଉ ତୁ ରେଭେନ୍ସାରେ ଥିଲାବେଳେ ତୁ ସବୁ ଯୋଉ ସ୍କୋଲାରସିପ ହେରିକା ପକାଉ ତାହଲେ କେ ମାନେ କେମିତି ପକାଅ କି? କୋଉଥିରେ କୋଉ କାଟଗୋରିରେ ପକାଅ? ହଁ ଅ ତାହଲେ ଏସି ବିସି ତ ଯାହା ଓ ବିି ସି ସେଇଆ।
ନା ଏ ସି ବି ସି, ଓ ବି ସ ସେମ୍ ନୁହେଁ ଭାଇ ସମସ୍ତେ ଏଇ ସବୁ ଜିନିଷରେ ଭୁଲ ଧାରଣାରେ ସବୁ ଅଛନ୍ତି। ଏ ସି ବି ସି ଓ ବି ସି ସେମ୍ ନୁହେଁ।
ଏ ହେ।
ହେଲା ଏ ମାନେ ଆମର ଏ ସି ବି ସି ଟା କେବଳ ଓଡିଶା ପାଇଁ ସେଣ୍ଟ୍ରାଲରେ ଏ ସି ବି ସି ବୋଲି କିଛି ଜିନିଷ ନାହିଁ। ସେଣ୍ଟ୍ରାଲରେ କେବର ଜେନେରାଲ, ଓ ବି ସି ଆଉ ଏସି ଏସ୍ ଟି କାଷ୍ଟ। ତ ମୋର ଜେନେରାଲରେ ହିଁ ଯିବ ନହେଲେ ଇ ଡବୁଲୁ ଇସି ରେ ଜିବା। ଇ ଡବୁଲୁ ଇସି ସର୍ଟିଫିକେଟ ଯଦି ମୋର ବାହାରି ପାରିବ ତ ଯିବ ସେଥିରେ।
ଓହୋ।
ହୋଉ ମୁଁ ରଖୁଚି।
ହଁ ହଁ ହୁଁ।